ହଁ, ହୁଁ, ଏଇଠି ବସିଥିଲି ମୋ ତୁ କଣ କରୁଛୁ।
ନଟ ସେମାନଙ୍କୁ ଖାଇବାକୁ ଦେଇକି ଆସିଲି ଆଉ।
ହୁଁ ବର୍ଷା ହଉଚି।
ହଁ ବର୍ଷା ହଉଛି, ସକାଳୁ ଜୋରରେ ଚାଲିଛି ଜେ ଛାଡିଆର ନାହିଁ।
ଆମ ଆଡ଼େ ବି ଛାଡିନି ଟୋଟାଲି।
ହୁଁ।
ହୁଁ, ଆଉ କଣ ରୋଷେଇ କରିଥିଲୁ।
ଆଜି ହେଇଥିଲା ଭାତ, ପଣସ ତରକାରୀ ହେଇଛି। ଆଉ ହେଇଛି, କଣ କି ଝୁଲଣ ଆଳୁ ବେସର ଦେଇକି ଭାଜିଛି।
ହୁଁ।
ହୁଁ। ଆଉ ସମସ୍ତେ କଣ କରୁଛନ୍ତି ସେ ଝିଅକୁ ଶୁଆଉଛନ୍ତି।
ଖାଇନ।
ନାଇଁ ଖାଇନୁ ନୁ ଖାଇବୁ ଆଉ।
କଣ ଟିଫିନ୍ ଦେଇଥିଲ।
ଟିଫିନ ସକାଳୁ ସେଓ ଖାଇଥିଲି ଆଉ କିଛି ଖାଇନି ମ।
ହୁଁ।
ଆଜି ଲଙ୍କା ଗଣ୍ଡ ହାତ ହେଇଥିଲି ଯେ ମୁହରେ ବୋଳି ଦେଇଛି ମୁହଁ ପୋଡୁଛି ଖାଲି।
କଣ।
ମୁଁ କହିଲି ଜିରା ଲଙ୍କା ଗଣ୍ଡ ହାତ ହେଇଥିଲି ଯେ ମୁହଁରେ ବଳି ଦେଇଚି ମୁଁ ପଡୁଛି ହାଡେ।
ହୁଁ।
ପାହାଡ ଆଡୁ କେମିତି ଗୋଟେ ଧୂଆଁ ଧୂଆଁ ଭଳିଆ ହେଇଛି ଆଜି ବି।
ହୁଁ।
ମାନେ ମା ଗୋ କଲେ ଏଆଡେ ଇମିତି କ ହଉଚି କେଜାଣି।
କଣ।
ମୁଁ କହିଲି ପାହାଡ ଆଡୁ କେମି ଧଆଁ ଧୂଆଁ ଭଳିଆ ହେଇଛି।
ହୁଁ।
ବାହାରକୁ ଆସେ।
ହାଲୋ।
ହଁ।
କହୁନ।
ଆଜି ସକାଳୁ କହୁଛନ୍ତି ପାଣି ଆସିନି ବୋରିଂ ପାଣି ହେଲା କି।
ହୁଁ।
ନା ଯାଉଚି ଛାତ ପାଣି ଯୋଉ ବହୁଚି ସେଇଗୁଡା ରଖିଦବା ରୋଷେଇ କରିବାକୁ।
ହୁଁ।
ମୁଁ କଇଲି ନାଇଁ ନାଇଁ ମୋ ତ ଏମିତିରେ ବି ଲିଭର ପ୍ରୋବ୍ଲେମ ବାହାରଥିଲା ପୁଣି ଏଠୁ ଲିଭର ବେଶୀ ଖରାପ ହେଇଯିବ ମୋର। ହେରା ଆଣନି କିଛି ହେରା କିଏ ବସିକି। ନଳକୂଅରୁ ଆଣିଲେ ଭିଡ ପଡିବନି।
ବୋହିିବ କଣ ଏମିତି ଛାତରୁ ପାଣି ପିଇଦିଅ ଆଣିକି ରୋଷେଇ କର। ହେ ରୋଷେଇ କଲେ ପେଟ କଲେନା ହେରା କଣ ପିଇଆ ହଉଛି କି ହେରା ତ ରୋଷେଇ ଖାଲି ହବ।
ହୁଁ ଛି ଛି।
ହେରା କରିକିଏ କରେ ନା ଆମେ ଆଗରୁ ସମସ୍ତେ କରୁ।
କ ହେରା ଆଗରୁ କରୁଥୁଲ ଏବେ ନୁହଁ।
ହୁଁ। ମୁଁ କଲେ ଏବେ ବର୍ଷାରେ ବି କେତେ କେମିକାଲ ମିଶିକି ଆସୁଚି ପାଣିରେ ବି। ମଝିରେ ଶୁଣିନୁ ଗୋଟେ ଆସୁଥିଲା ଯୋଉ ନିୟୁଜରେ। ପ୍ରାକୃତିକ ମାନେ କୃତ୍ରିମ ଉପାୟରେ ବର୍ଷା କରାହଉଛି କେତେ ଦିନି ଲାଗିକି ରହିଲାନି ବର୍ଷା।
ହେରା ଅମ୍ଳ ବର୍ଷା ବେଳେ ବେଳେ ବି ହଉଛି।
ହଁ ହେରା ଯଦି ହେଇ ପାଣି ଗୁରା ଯଦି ପିଇବୁ କଣ ହବ ଦେହ।
ହୁଁ ସେ ବୁଢି ଚୋପା ଜାଣୁଛି।
ହୁଁ ଆଉ ତୋର ପରୀକ୍ଷା କୋଉ ଦିନଠୁ।
ଚଉଦରୁ।
ହୁଁ ଚଉଦରୁୁ କେତେରେ ସରିବ
ଏ୍ଞ
ଏକ ମଝିରେ ସରି ଯାଇଥିଲେ ମୁଁ ଗଲା ଟାଇମ କି ନହେଲେ ତୁ ବି ଯାଇଥାନ୍ତୁ ତିନିଟା ଟିକେଟ କରା ହେଇଥାନ୍ତା। ଯାଇଥାନ୍ତୁ ଛ, ସାତ ଦିନ ରହିକି ପୁଣି ବାପାଙ୍କ ସାଙ୍ଗରେ ଆସିଥାନ୍ତୁ ଘରି
ହଁ ହଁ ମୋର ଚଉଦରେ ଅଛି ତାପରେ ଷୋହଳ ନା ସତର, ତୋର ବି ଅଛି ତା
କି କହିବେ ଏକରେ ସରିଲା ପରେ ପରେ ଟିକେଟ କାଟିବେ। ଏ ସରିଲା ପରେ ଟିକେଟ କାଟି ବାପାଙ୍କ ସାଙ୍ଗରେ ଯିବୁ ପଣ୍ଡାଙ୍କ ସାଙ୍ଗରେ ଆସିବୁ ବାହାରି
ନାଇଁମ ଏଇନି ମୁଁ ଯାଉଛି ଆଉ
ଆଉ କେବେ ଯିବୁ?
ଦଶହରା
ଦଶହରା ଟିକେ ଆମେ ଆସୁ ସାଙ୍ଗ ହେକି ସେତିକିବେଳେ ଯିବୁ। ଆମେ ଏବେ ଗଲେ ବି ଦଶହରା ଟିକେ ଆସିବୁ ଆହୁରି ଛୁଟି ପନ୍ଦର ଦିନ
ନହେଲେ ଦଶହରା ପୂର୍ବରୁ ନହେଲେ ଯିବି ତମ ସାଙ୍ଗରେ ଦଶହରା ଟିକେ ଆସିବି।
ତୁ ଏକୁଟିିଆ ଟିକେଟ ଗଲେ ପଳେଇବୁ,
ହୁ
ବସ ରେ ପଳେଇବୁ ନୁହଁ?
ହଁ ମୋର କଣ ଫ୍ଲାଇଟ୍ ହେଇଛି ଯେ ଯାଇପାରୁନି
ଫ୍ଲାଇଟରେ ଇଏ କହୁଛନ୍ତି ଯଦି ଆସିବ ତାହେଲେ ବିପାସା ରହିବ ଯଦି ତାକୁ ତାର ଗଲା ଆସିକି ଫ୍ଲାଇଟରେ ଛାଡ଼ିଦବା ଆମେ ଟ୍ରେନ ରେ ପକେଇବା
ହୁଁ
କହୁଛନ୍ତି ଏୟାରପୋର୍ଟ ରେ ନେଇକି ମୁଁ ବସେଇ ଦେଇକି ଆସିବି ସେ ତ ଜାଣିପାରିବନି। ଆସିବୁ ହଁ ମ ଆଉ କେତେବେଳେ ଫ୍ଲାଇଟ ରେ ଆସିଲାବେଳେ ଖାଲି ଥରକେ ସରି ଯାଉଛି।
ହୁଁ।
ସେ ଲୋକଟା ଯୋଉ ତାର ଭାଇ ମରିଯାଇଛି ସେ ଗାଁକୁ ଆସିଛି ତ ସିଏ ଯାଇକି ଆସିଥିଲା ପରେ ଛୁଟିରୁୁ ତାପରେ ଯାଇକି ସେ ଘରଟା ବୁଝିଛି ସିଏ ହଁ କରିଛି ଘର ସେ ଛାଡିଦବ ତା ତା ପୁଅ ଦିଟା ପଢୁଥିଲେ ଇଏ ସ୍ଵାମୀ ସ୍ତ୍ରୀ ସ୍ଵାମୀଟା ସିଆସିହିବରେ ଚାକିରି କରିଛି ହେଲା କି? ଇଏ ସ୍ଵାମୀ ଗୋଟେ ଫ୍ଲୋରରେ ରହୁଥିଲେ ଆଉ ସେକେଣ୍ଡ ଫ୍ଲୋର ଟାରେ ମାନେ ଦି ଚାରି ପାଞ୍ଚ ମହଲା ନା ସେକେଣ୍ଡ ଫ୍ଲୋରଟାରେ ରହୁଥିଲା ତାଙ୍କ ପୁଅ ଦିଟା ଯାକ ପଢୁଥିଲେ। ମାନେ ପଢିବା ପାଇଁ ସେ ଗୋଟେ ଫ୍ଲୋର ନେଇଥିଲା।
ହେଇ ଯୋଉ କହୁଥିଲେ ହେଇ ଯୋଉ କହୁଥିଲେ କାଣ୍ଡେଇଟା
ହଁ, ହଁ, ହଁ ତାପରେ ଏବେ ତ ତା ପିଲାମାନେ ଗାଁରେ ପଢ଼ିବେ ଆଉ ଯିବେନି ବାହାରକୁ ତ ସିଏ ସେକେଣ୍ଡ ଫ୍ଲୋରଟା ଛାଡ଼ିଦବ ସେଇଟା ହଉଛି ସୋନାଲି ସଂଘାତ ର ପୁରା ଫ୍ରଣ୍ଟରେ ଏଇ ଘରଟା ଆପାର୍ଟମେଣ୍ଟଟା
ହୁଁ
ସେଇଟା ସେ ଛାଡିଦେଲା ପରେ ଭଡା ନେଲେ ହବ ଆଉ ଆଉ ବର୍ଷା ହଉଛି?
ହଁ ବର୍ଷା ହେଉଛି।
ଏପଟେ ବି ପ୍ରବଳ ବର୍ଷା ସକାଳୁ ଚାଲିଛି ଯେ ଏପର୍ଯ୍ୟନ୍ତ ବନ୍ଦ ହବାର ନାହିଁ। ଆଚଲୁ ଫ ସ୍କୁଲ ହେ ଏକ ଛୁଟ୍ ଟିଅ ବା କରିବା କଥା ଆଜି ଶନିବାର, ରେନିଡେ କରିବା କଥା। କହୁଛନ୍ତି ଲଘୁଚାପ ହଉଛି, ଆରେ ତ ଆଷାଢ଼ ମାସ। ମୌସୁମୀ ଥାଉ କି ନଥାଉ? ଆ ଆଷାଢ଼ ମାସ ତ ହେଲା ସ୍ନାନ ପୂର୍ଣ୍ମମି ଦିନଠୁ ଆଉ ବର୍ଷା ହବନି କି? ଆଷାଢ଼ ମାସରେ ଆଉ ସ୍ନାନ ପୂର୍ଣ୍ଣମୀ ହେଲାଣି ଆଉ।
ଲିପୁଭାଇର ତ ବାହାଘର ଏବେ ଆଉ।
ହଁ ଏମତିଆ ବର୍ଷାରେ ବଢ଼ିଆ ବାହାଘର।
ବାଆରରେ।
ହଁ ଭାଇ ବାରରେ ଲିଜାରାନୀ କହୁଥିଲା। କୋଉଠି ହବ?
ତାରିଣୀ ମନ୍ଦୀର।
ଆମ ଗାଁ?
ହୁଁ
ଝିଅଟା ହର କୋଉ ଗାଁ?
ବିଜିପୁର।
ଭଲ ଝିଅଟା?
ହଁ ଆଉ ଉଚ୍ଚ କପାଳଟେ କିନ୍ତୁ।
ହୁଁ ଓ ହଉ ମ ଆଜିକାଲି ତ ଝିଅ ମିଳୁନାହାନ୍ତି।
ଆଉ କାଲି ମଳୟ ତା ଶଳାର ବି ହେଲା ଆମରି ଗାଁରେ।
ଆମ ଗାଁରେ ତମ୍ଭେ ହେଲା।
ତାଙ୍କ ଇଚ୍ଛା।
ଝିଅଟାହର କୋଉ ଗାଁ କି?
କେଜାଣି?
ହଁ ମ ଆମ ଗାଁରେ ତ ତାରିଣୀ ମନ୍ଦିର ଏବେ ଭଲ ହେଇଗଲାଣି। ନୁହଁ ଗୋଟେ ପିକନିକ୍ ଜାଗା ଭଳିଆ ଦେଖା ଯାଉନି, ସେଠି ଯୋଉ ଘର ଫର ହେଇଗଲାଣି ସବୁ ବଢିଆ ଦେଖାହଉଛି ସେଠି ଭୋଜି ଭାତ କରିବାକୁ ବି ବଢିଆ। ଏ ନିର୍ବନ୍ଧ ହେଇ କରିବାକୁ ଭଲ ବାହାଘର କରିବାକୁ ଭଲ ସବୁ ଏବେ ଭଲ ହେଇଗଲାଣି ମଣ୍ଡପ ଭଳିଆ ଯୋଉ ହେଇଯାଇଛି।
ଉଁ ଏଙ୍ଗେଜମେଣ୍ଟ କଣ କଲେ କଣ ଖରାପ କି?
ଯିଏ ବି ଚାହିଁବ ଆଇଁଷ ଏକା କରିବାକୁ ସିଏ ପଡିଆରେ ଭୋଜିଦବ।
ହୁଁ
ନୁହଁ।
ହୁଁ
କିନ୍ତୁ ହବ ହବ। ଏଇଁତିଆ ପାଗ ହେଲେ ଆଉ କୋଉ ବଡ଼ି କରିକି ନେଇହବ କିଲୋ ବାହାରକୁ?
ନାଁ
ବଡ଼ି ଶୁଖିବନି ବଡ଼ି ଯୋଉ କରାହେଇଥିଲା ସବୁ ତୋ ବୋଉ ଖାଇସାଇଲେଣି କି?
ନାଇଁ ତ।
କହିବୁ କୋଉ ଯୋଡ଼ି ନା ଗୋଟେ ଛୋଟିଆ ଡବାରେ ରଖିଦବ ହେଇଥିରୁ। ମୁଁ ହେଇଥିରୁ ନେଇଯିବି ଯୋଡେ।
ତ ଆଗ ଯାମ ମୁଁ।
ରହ ହେଇ ଲୋକଟା ଆସିସାରୁ।
ସେ କଉନ୍ନ ଆସିବ?
ସିଏ ଆ କେଜାଣି ଏବେ ଆସିବାର ଯାହେଲେ କେତିକି ଦିନ ଛୁଟି ନେଇକି ଯାଇଥିବେ ନା ଆଉ କଣ ସିଏ ଆସିବ ସେମିତି କେତେ ଛୁଟି ନେଇକି ପଳେଇଛି ନା କଣ? ମୁଁ ଖାଲି ବର୍ଷାରେ ଟପଟପ ହେଇକି ମୋ ପାଦ ଫାଦ କେମିତି ହେଇଗଲାଣି।
ଆ ବର୍ଷାରେ ଟପ ଟପ ହଉଚୁ।
ଏଇ ଛାତେରେ ବୁଲୁଚି ତଳେ ନେଟୱାର୍କ ପାଉନି ତ। ଟିକେ ନ୍ୟୁଜ ଫିଉଜ ଦେଖିଆକୁ ଟିକେ। ରିଲସ ହେରିକା ଦେଖିବାକୁ କିଛି ନେଟୱର୍କ ପାଉନି, ମୁଁ ସେଥିପାଇଁ ଛାତରେ ଆସିକି ବୁଲି ବୁଲି। ଯୁଆଡେ କଥା ହଉଚି। ଯାହା କରୁଚି।
ହୁଁ।
ହୁଁ। ବିକି ହେରିକା ସ୍କୁଲ ଯାଇଚନ୍ତି ସମସ୍ତେ?
ବିିକି ଯାଇନି ଆଜି।
ଓହୋ।
ମୁଁ ଆଜି ଯାଇଥାନ୍ତି ଟିକେ ଏଇ ଯୋଉ ଜନସେବା କେନ୍ଦ୍ର କୁ କରିଆକୁ ମୋ ଆଧାର କାର୍ଡଟା ଠିକ୍।
ହୁଁ।
ଏ ବାପାଙ୍କ ନମ୍ବର ଟା କାଟି ମୋ ନମ୍ବର ଟା ଦେବି ଫୋନ ପେ ଖୋଲିବି।
ହୁଁ।
ଆମ ତ ବର୍ଷା ପକଉଚି କୁଆଡେ ଯିବୁ ଏଇ ବର୍ଷାରେ।
ବର୍ଷାରେ କିଏ ଘରୁ ବାହାରିବ ମ।
ହୁଁ।
ଇଏ ଯିବ ଏଠି ଜନ ସେବା। କାଳୁ ଖାଇସାରିଲାଣି?
ହୁଁ ଖାଇସାରିଲାଣି।
ମିଟୁ?
ମିଟୁ ବି ଖାଇସାରିଲାଣି। ସମସ୍ତେ ଖାଇସାରିଲେଣି ଖାଲି ଆମେ ଖାଇବୁ ଆଉ।
ହୁଁ କଣ ରୋଷେଇ ହେଇଚି ଆଜି?
ଆଜି ଭାତ ହେଇଚି, ଶାଗ ଭଜା ହେଇଚି, ପୋଟଳ ଆଉ ବଡି ତରକାରୀ ହେଇଚି।
ପୋଟଳ କେମିତି ବଡି ତରକାରୀ ହେଇଚି?
ପୋଟଳ ଆଉ ପୋଟଳ ଆଉ ବଡି ଦିଟା କୁ।
ସୋୟାବିନିି? ଆ ସେଇ କଥା କହୁନୁ ମୁଁ ଭାବିଲି ବଡି ବୋଲି ଏଇ ବିରି ବଡି।
ଉଁ।
ହେଟା ଲୋକ ଯୋଉ ବଡି ଭଳିଆ ଦେଖାଯାଉଚି ସେଥିପାଇଁ ବଡି କହୁଚନ୍ତି, ତା ନା କଣ ବଡି ସୋୟାବିନ୍।
ହୁଁ।
ହୁଁ।
କାଲି କେହି ଗଲନି?
ଯାଇଥିଲେ? ବିକିର ମୋର ଯାଇନୁ।
ହୁଁ।
ସେ ରୀଚା, ମାନୁ, ସାନୁ, ବିଦିଶା ଯାଇଥିଲେ ଆଉ।
ହୁଁ।
ସୁକାନ୍ତି ବାବୁ ବି ଯାଇଥିଲେ।
କଣ କଣ ଭୋଜି ହେଇଥିଲା କିଲ?
କଣ ଭାତ, ଡାଲି, ଚିକେନ ବଧେ ହେଇଥିଲା।
ଅହ, ଆଉ କେମିତି ପିନ୍ ନାନୀ କହୁଥିଲା ପୋଟଳ ଫୋଟଳ ହବ।
ସାଧାଙ୍କ ପାଇଁ କଣ କରିଥିବେ ମୁଁ ଜାଣିନି। କିନ୍ତୁ ମୁଁ ଜାଣିଚି ଭାତ, ଡାଲି, ଚିକେନ ଆଉ କଣ କରିବେ।
ହୁଁ।
ହଇଲୋ ଏରା ଯୋଉ କୋଉ ଶାଢୀ ସେ ପିନ୍ଧିଚି? କାଞ୍ଜିବରମ। କଉଠୁ ଆଣିଚି ଏଟା?
ମୁଁ କେନ୍ତି ଜାଣିଲି ତା ଶାଶୁ ଆଣି ଦେଇଥିବେ ଭୁବନେଶ୍ଵରରୁ।
ଆଲୋ ଯୋଉ ହଁ ଲୋ କହୁଥିଲି ଯେ ଭୁବନେଶ୍ୱରରୁ ଆଣିଛନ୍ତି ନା ଲୋ?
ହଁ ହଁ ସାବିତ୍ରୀକିସେ ସାବିତ୍ରୀ ହେଇଟା ପିନ୍ଧି ନଥିଲା ଥୋଇ ଦେଇଥିଲା ତ ଏଇଟା ବାହାର କରିକି ଆନିଭର୍ସେରି ପାଖେଇ ଆସୁଛି ବୋଲି ପିନ୍ଧଦେଥିବ ଆଉ।
ହଁ ଯେ ଭଲ ଲାଗୁଛି ନା?
ହୁଁ। ହେରା ଯୋଉ ଭୁବନେଶ୍ୱରରେ ଯୋଉ ଅଣ୍ଡରଗ୍ରାଉଣ୍ଡ ମାର୍କେଟରେ ବଢିଆ ବଢିଆ ଶାଢୀ।
ହୁଁ ସ୍ମରଣିକା ଯାଇଥିଲା ଯେ କୋଉଠି ଗୋଟେ ଭୁବନେଶ୍ଵର ସୁବର୍ଣ୍ଣ କି କୁଆଡେ ଯାଇଥିଲା ବୋଧେ। ଛାଡିଛି କଣ କହିଲୁ
ହୁଁ।
ଛାଡିଚି ଗୋଟେ ଏଁ ଯୋଉ ଲେହେଙ୍ଗା ଯୋ କେତେ କହିଲୁ ପାଞ୍ଚ ହଜାର ନା ଛଅ ହଜାରରେ।
ଭଲ ଲାଗୁଚି କେ?
ହଁ ହେନ୍ତି ଆଉ।
ଏଙ୍ଗେଜମେଣ୍ଟ କୁ ନା ବାହାଘର କୁ ମ?
ବାହାଘର ପାଇଁ ନୁଁହ
ହଉ ହଉ ହଉ ମୁଁ ଯାଉଚି ଖାଇବି ରଖିଦଉଚି।
ହଁ।